ହ୍ୟାଲୋ
ହ୍ୟାଲୋ
ହଁ ମୁଁ କହିଲି କଣ କରୁଥିଲ?
ଏଇଠି ବସିଛୁ ଏଇଠି ଆମେ ଆଉ।
ଆଉ ତ ଆଉ ତମ ଆଡେ ହେଲାଣି ଇଏ ଏ ଯୋଉ ଆମ୍ବ ସବୁ ଖ ମାନେ ଆମ୍ବ ଗଛରେ ସବୁ ବଉଳ ହେଇ ଆମ୍ବ ହେଲାଣି?
ହଁ ଆମ୍ବ ଏବେ ସବୁ ତ କଢ ଧରି ବଉଳ ଆସୁଛି ଧରି, ଆମ୍ବ ଚଣା ଚଣି ପଡିଲାଣି ଆଉ ମୁଁ କହିଲି ତାର ଯଦି କୁହୁଡି ନହେଲା ଆମ୍ବ ସବୁ ରହିଯିବ ବଉଳ ଆଉ କୁହୁଡି ହେଇଗଲେ ସବୁ ବଉଳ ବୁଡିଗଲେ ଝଡିଯିବ, ଆଉ ଆମ୍ବ ହେଇପାରିବନି ଏ ବର୍ଷ ବି ଯାହା ବିି ଆମ୍ବ ଆସିବ ଜଣା ପଡୁ ଯଦି କୁହୁଡି ଟିକେ ହେଇଗଲା ସବୁ ଝଡିଯିବ ବର୍ଷା ହେଇଗଲେ ବଉଳତକ ରହିଯିବ ଆଉ ସେପଟେ କେମିତି ହେଇଛି?
ହଁ ଆମ ଆଡେ ତ ଫାଷ୍ଟ ଫାଷ୍ଟ ବହୁତ ଆମ୍ବ ହେଇଚି, ଏ ମାନେ ଗୋଟେ ଗୋଟେ ପୁରା ଗଛରେ ଆଉ ଗୋଟେ ଗୋଟେ ଗଛରେ ଜମା ବି ହେଇନି, ଆଉ ଗୋଟେ ଗୋଟେ ଗଛରେ ବଉଳ ଏବେ ଟିକେ ଟିକେ ମାନେ ହଉଚି ମାନେ ଗୋଟେ ତ ଏମିତି କଣ ଏଥର ଏଇ ଜଳବାୟୁ ଯୋଗୁ ମାନେ ଅଁ ଅ ଏକାଥରେ ଫଳ ଗୁଡା ଆସୁନି, ଗୋଟେ ଗଛରେ ବଉଳ ହେଉଚି, ଗୋଟେ ଗୋଟେ ଗଛରେ ଆମ୍ବ ଚଣା ବାହାରିଲାଣି ଗୋଟେ ଗୋଟେ ଗଛରେ ହେଇନି କିଛି, ଏମିତି ହେଇଛି ଯେ ମୁଁ ଭାବୁଚି ତ ଏବ ବର୍ଷ ତ ବେଶୀ ଆମ୍ବ ନାହିଁ ଆଉ ଆମେ ତାହେଲେ ଆମ୍ବ ଖଟା କରିକି ଯଦି ବର୍ଷ ସାରା କି ବର୍ଷେକି ଦି ବର୍ଷ ରଖିଦିଅନ୍ତେ ଆମେ ବର୍ଷ ସାରା ଆମ୍ବ ଖଟା ଟିକେ ପାଆନ୍ତେ। ଯେ ତମକୁ ମିଠା ଖଟା ଆଚାର କେମିତି ଆସିଛି କି ମତେ ଟିକେ କହିବ କେମିତି କଣ କରନ୍ତି କଲେ ମୁଁ ଟିକେ ଶିଖିକି କରନ୍ତି।
ଆମ୍ବ ଆମ୍ବ ଆଚାର ମିଠା ଆଚାର କରିବା ପାଇଁ ହେଲେ ଏ ଯୋଉ ଆମ୍ବକୁ ଭଲ ଧୋଇବା, ଧୋଇକି ଭଲକ ସଫା ପୋ ସଫା କପଡାରେ ପୋଛିକି ଶୁଖେଇଦବା ସେ ଯେମତି ପାଣି ଜମା ରହିବନି ତାପରେ ଯଉ ପାଣି ତାକୁ କଣ କରିବା ନା ଆମ୍ବ କାଟିକି ହଳଦୀରେ ହଳଦୀ ଲୁଣ ଗୋଳେଇକି ଶୁଖେଇବା, ଶୁଖେଇକି ତାପରେ ଦିନେ ପରେ ତା ଗୁଡ ବା ଯିଏ ଚିନି ଯୋଉଟା ଯିଏ ଖାଇବ ସେଇଟା ବ୍ୟବହାର କରିବ, ଆଉ ତାକୁ ପକେଇବ ତାରେ ତେନ୍ତୁଳି ରସ ଯଦି ମଣ୍ଡ କରିକି ତାକୁ ସେଥିରେ ଦିଆଯିବ, ତାପରେ ସେ ତେନ୍ତୁଳି ରସ ମଣ୍ଡରେ ସାତ ଆଠ ଦିନ ଖଣ୍ଡେ ଖରାରେ ଶୁଖା ହବ ସେ ଆସ୍ତେ ଆସ୍ତେ ଯେମିତି ଟିକେ ପାଗ ହେଇଗଲା ପରେ ଗୁଡ଼ ତାକୁ ଦିଆଯିବ ତାପରେ ମସଲା ଆ ଧ ଜିରା ଆଉ ଜୁଆଣି ପାନମଧୁରୀ ମାନେ ପରେ କଣ ମେଥି ଏଗୁଡ଼ାସ ସବୁ ଲଙ୍କା ଗୁଣ୍ଡ ଶୁଖେଇକି ଭଜା କରିକି ଗୁଣ୍ଡ ଦିଆଯାଏ ସେ ଗୁଣ୍ଡ ହେଇଯିବ ତାପରେ ପୁଣି ସେ ପାଗ ହେଇଗଲା ପରେ ପୁଣି ସୋରିଷ ତେଲ ଗରମ କରିକି ତାକୁ ସେଥିରେ ଦିଆଯିବ ଆଉ ସେ ହେଇଗଲା ପରେ ପୁଣି ତାକୁ ଖରାରେ ଶୁଖେଇ ଇବ କେତେ ଦିନ ସେ ଶୁଖିଲା ପରେ ଭଲସେ ହେଇଗଲା ପରେ ତାକୁ କଣ କରେ କାଚ ଜାର ବୋତଲରେ ତାକୁ ଖଟାକୁ ରଖାଯିବ ଆଉ ଆଉ କାଚ ଜାର ରେ ରଖିଲେ ସେ ବହୁତ ଦିନ ରହିବ ଆଚାର ଟା
ହ ଆ ଯାହା ତାହେଲେ ଭଲ ମାନେ ଯାହା ମୁଁ ଟିକେ ଟିକେ ଶିଖିଲି ଆଉ ମୁଁ ଯେତେବେଳେ କରିବି ତମକୁ ଆଉ ଥରେ ଟିକେ ଫୋନ କରିବି ତମେ ମତେ ଟିକେ କହିଦବ ଆଉ ତମେ ଯୋଉ ଗୋଟେ ସୋରିଷ ଦେଇକି ଗୋଟେ ଲୁଣି ଖଟା ହୁଏ ସେଇଟା ତମେ ଜାଣିଛ?
ସୋରିଷ ଖଟା ମୁଁ ଜାଣିନି ଖାଲି ଶୁଣିଛି ମୁଁ ବି ପଚାରିବି ବୋଲି ଭାବୁଥିଲି କେମିତି ଏଇଟା ହୁଏ ଆଉ ତଥା ମୁଁ ଯେତିକି ଜାଣିଛି ଖାଲି ଆମ୍ବକୁ କାଟିକି ଉ ଛୋଟ ଛୋଟ ଚୋପା ଲାଗି ଥିବ କଟା ହୁଏ କାଟିକି ହଳଦୀ ଲୂଣ ରେ ଗୋଳେଇକି ତାକୁ ବତୋଲ ଜାର ବୋତଲ ରେ ପୁରାଯାଏ।
ଆ ତାହେଲେ ଶୁଣ ମୁଁ ଲୁଣ ଖଟା ମୁଁ ବହୁତ କରେ ଆଉ ମୁଁ ସେଇଟା ଟିକେ ତମକୁ କହିଦଉଛି ସେମିତି ତମେ ଯେମିତି କହିଲ ଯେମିତି ଆମ୍ବ କୁ ଧୋଇବ ପରିଷ୍କାର କରିକି ତାକୁ ଗୋଟେ ସଫା କପଡାରେ ତାକୁ ପୋଛିବା। ଏମିତି ରଖିବା ରଖି ସାରିଲା ପରେ ତାକୁ କାଟିବା ତାକୁ ଛୋଟ ଛୋଟ କରି କାଟିବା କାରଣ ଯେହେତୁ ଏଇଟା ଆ ମାନେ ବେଶୀ ଖରାରେ ଏମିତି ଘାଣ୍ଟା ହେଇକି ରହିବନି ନା ତାକୁ ଛୋଟ ଛୋଟ କରିକି ଆମର କାଟିବା କାଟିଲେ ଆମର ଖଟାଟେ ଶୀଘ୍ର ମାନେ ହେଇଯାଏ ତେଣୁ ତାକୁ କାଟିକି ତାକୁ ଲୁଣ ହଳଦୀ ଦେଇ ତାକୁ ପାଣି ଆଉ ଦବାନି ସେଇ ଆମ୍ବରେ ଦେଇକି ତାକୁ ଗୋଳେଇକି ଘୋଡେଇ ଦବା ତାକୁ ଯେତେବେଳେ ଦଶ ର ବାର ଘଣ୍ଟା ଘୋଡେଇ ଦବା ସିଏ କଣ ପୁରା ସପଟ ହେଇଯିବ ତାପରେ ନରମ ପୁରା ହେଇଯିବ ନରମ ହେଇଗଲା ପରେ ସେଇଠୁ ବାହାରିବ ପାଣି ସେଇ ଯୋଉ ପାଣି ବାହାରିକି କଣ କରିବ ନା ସେଇ ଯୋଉ ଜାଗା ଯୋଉଟା ଆମର କରିଥିବା ସେଇ ଜାଗାରେ ପାଣି ଥିବ ଯେତେବେଳେ ପାଣି ସେଇ ଜାଗାରେ ଥିବ ଆମେ କଣ କରିବା ସେଇ ଯୋଉ ପାଣି ସେ ଆମ୍ବକୁ ଆସ୍ତେ ଆସ୍ତେ ଆସ୍ତେ ଗୋଟେ ଛଣା ରେ ଛାଣିଦବା ଛାଣିଦେଲେ ସେଇ ଯଉ ଆମ୍ବ ତ ଲୁଣ ପଡିଛି ନା ଲୁଣ ହଳଦୀ ପଡିଛି ତାକୁ ଗୋଟେ ପରିଷ୍ ସ୍କାର କପଡା ହଉ ବା ଯେ କୌଣସି ତମେ ଗୋଟେ ଜାଗା ସ୍ଥିର କରିଥିବ ସେଇଟାରେ ଖରାରେ ଆମ୍ବ ଗୁଡାକୁ ନେଇକି ଶୁଖେଇବ ଯେତେବେଳେ ଦି ତିନି ଘଣ୍ଟା କି ଚାରି ଘଣ୍ଟା ଖରା ଅନୁଯାୟୀ ଯଦି ପୁରା ଟାଣ ଖରା ଥିବ ତ ଦି ଘଣ୍ଟାରେ ସେ ପୁରା ମାନେ ଶୁଖିଯିବ ଯଦି ଟିକେ ହାଲକା ଖରା ଥିବ ଦେନ ଛଅ ସାତ ଘଣ୍ଟା ସମୟ ଲାଗିବ ଶୁଖିବା ପାଇଁ ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ତାକୁ ଶୁଖେଇବା ଶୁଖି ସାରିଲା ଦେଖିବେ ପୁରା ଆମ୍ବ ଗୁଡା ହାଲକା ହେଇଯିବ ତାପରେ ସେଇ ଆମ୍ବକୁ କୁ ଆଣିକି ଆସିବେ ଆଣିକି ଆସି କଣ କରିବେ ତମ ଗୋଟେ ସେମିତି କି ଭଲ ଗୋଟେ ବଡ କଡେଇ ଆମ୍ବ ଅନୁଯାୟୀ ସେ ପାତ୍ର ଆମେ ଦେଖିବା ତାକୁ ନେଇକି ଚୁଲି ବା ଗ୍ୟାସ ରେ ତାକୁ ସେମିତି ବସେଇ ଆମ୍ବକୁ ବସେଇବାନି କଡେଇଟା ବସେଇ ଆସିବ ତାକୁ ସବୁ ପ୍ରକାର ମସଲା ଟା ତିଆରି କରିଦେବେ ସେ ଏଠି କଣ ଧଳା ସୋରିଷ ପଡିବ କଳା ସୋରିଷ ପଡିବ ଜିରା ଜୁଆଣି ଆଉ ଏ ଯୋଉ ମେଥି ପଡିବ ଆଉ ପଡିବ ଶୁଖିଲା ଲଙ୍କା ଏତିକି ଉ କର ମସଲା ଆଉ ଏଇଠି କୌଣସି ଅଦର ମସଲା ପଡ଼ିବନି ଏଇ ମସଲା ଆମେ ଭଲ ଭାବରେ ଭାଜିଦବା ବା ଭାଜିକି ତାକୁ ବାଟିଦବା ମାନେ ଗ୍ରାଇଂଡର ରେ ଚୁରିବ ଯାହାବି କର କରିବ କରିକି ରଖିବ ତା ର ଓଲେହି ଦବ ତାର ସେଇ କଡେଇ ବସେ ଇଥିବ ସେଇଥିରେ କଣ କରିବ ତେଲ ପକେଇବ ସୋରିଷ ତେଲ ଖଟା ଅନୁଯାୟୀ ତେଲ ଆମେ ପକେଇବାକୁ ପଡିବ ଯେତେବେଳେ ତେଲ ପକେଇବ ସେତେବେଳେ କଣ କରିବା ନା ସେଇ ତେଲ ଯେମିତି ଦେଖିବା ତେଲଟା ଯୋଉ ଫେଣ ଗୋଟେ ତେଲରେ ଥିବ ସେ ଫେଣ ଟା ଆସ୍ତେ ଆସ୍ତେ ମରିଯିବ ତାପରେ ଯୋଉ ଆମେ ଗ୍ୟାସ ବସେଇବା ଚୁଲି ଯାହାବି ବସେଇବା କମ କରିଦବା ସେଇ କମ ରେ ଗୋଟା ଶୁଖିଲା ଲଙ୍କା ଗୋଟା ଯୋଉ କଣ କହନ୍ତି ମେଥି ଆଉ ଗୋଟା ଯୋଉଟା ଫୁଟଣରେ ପଡେ ଯୋଉ ମସଲାର କଳାଜିରା ତାକୁ ପକେଇ ଦବ ତାକୁ ଟିକେ ଫୁଟେଇ ଦବ ମାନେ ଫୁଟେଇ ମାନେ ଯେମିତି ଏଟା ଟିକେ ଭାଜେ ଛାଣିଲେ ତତଲା ତେଲର କଲେ ତ ସେ ଭଲ ଭାବରେ ହେଇଯାଏ ସେଇ ଯୋଉ ତେଲଟାକୁ ଏଇ ଯୋଉ ଆମର ରଖିଥିବା ଆମ୍ବ ସେଇଥିରେ ତେଲଟାକୁ ଢାଳି ଦବ ତାପରେ ସେଇଥିରେ ସେ ମସଲା ଲୁଣ ହଳଦୀ ଲଙ୍କାଗୁଣ୍ଡ ସବୁ ଦେଇ ସେଇ ତେଲ ଦେଇ ତାକୁ ପୁରା ଗୋଳେଇଦବା ତାପରେ ଗୋଳେଇ ଦେଲା ପରେ ତାକୁ ତମେ ଯେକୌଣସି ଯ ର ହଉ ଯୋଉଥିରେ ହଉ ରଖିବ ତାପରେ ତାକୁ ଖରାରେ ଟିକେ ଏମିତି ଦେଖେଇବ ପାଞ୍ଚରୁ ସାତ ଦିନ ତାର ଉପର ଖୋଳଟାକୁ କ ଖୋଲି ତାପରେ ତମେ କଭର କରିକି ପୁଣି ରଖିପାରିବ ବର୍ଷ ସାରା ଦି ବର୍ଷ ସାରା ଏଇ ଖଟାଟା ରହେ ଏଇଟା ବହୁତ ସ୍ଵାଦ ଲାଗେ ଆଉ ତମେ ଏଇ ଖଟା ଟା ଜାଣିଲ ଆଉ ମତେ ଗୋଟେ ଆମ୍ବ ସାରା ତମେ ଜାଣିଛ ମତେ ଦେଖିଆ କହିଲ ଟିକେ କିଇଁତି କରନ୍ତି।
ଆମ୍ବ ସାରା ମୁଁ ଯୋଉଟା ମୁଁ ଜାଣିଛି ଏ ଚୁଲ୍ଲାରେ ବସେଇକି ଯୋଉ ଆମ୍ବ ସାରାଟ ହୁଏ ସେଇଟା ଯାଉ କେମିତି କହିଲ ଆମ୍ବକୁ ପାଚିଲା ଆମ୍ବକୁ ରସ କାଢିଦେବେ ରସ କାଢିକି ତାକୁ ଭଲ କି ଯେଉଁ ଗ୍ରାଇଣ୍ଡରରେ ଆଉଥରେ ବୁଲେଇଦେବେ ସେ ରସକୁ ଛାଣିଦେବେ ଛାଣିକି ତାପରେ ସେଥିରେ ଚିନି ଚିନି ଦେଇଦେବେ ଆଉ ଚିନି ଦେଇକି ତାପରେ ତାକୁ ଗୋଳେଇ ଦେବେ ତାପରେ କଡ଼େଇ ବସେଇକି ତାକୁ ଭଲ ହି ଘାଣ୍ଟିବେ ତାପରେ ସେ ଘଣ୍ ଘାଣ୍ଟିବେ ଘାଣ୍ଟିବେ ତା ସେଥିରୁ ପାଣି ଅଂଶଟା ସମ୍ପୂର୍ଣ୍ଣ ମରିଯିବ ଯେତେବେଳେ ଦେଖିବେ ପୁରା ବହଳ ହେଇଗଲା ତାରେ ଗ୍ୟାସ୍ଟିକୁ ବନ୍ଦ କରିଦେବେ ତାପରେ ଗୋଟେ ଥାଳି ହଉ ଗୋଟେ ଜାଗା ଓଷାର ଜାଗା ହେଉ ଯେ କୌଣସିର ତାକୁ କଣ କରିବେ ନା ସେଥିରେ ଢାଳି ଦେବେ ଢାଳି ଦେଇକି ତାକୁ ଥଣ୍ଡା କରିଦେବେ ଥଣ୍ଡା ହେଇଗଲା ପରେ ଅଧଘଣ୍ଟେ ଘଣ୍ଟେ ଛାଡ଼ିଦେଲେ ସେ ଥଣ୍ଡା ହେଇଗଲା ପରେ ତାକୁ କଣ କରିବେ ନା ତାଙ୍କୁ ପିସ୍ ପିସ୍ କାଟିଦେବେ ଦେଖିବି ପୁରା ଜେଲି ପୁରା ପିସ୍ ପିସ୍ କେକ୍ ଟାଇପ୍ର ବାହାରିବ ସେଇଟା ସେଇଟା ବି ରହିବ ତାପରେ ତାକୁ ମସଲା ଯିଏ ଚାହିଁବ ବି ସେମିତି କରି ଖାଇପାରିବ ନହେଲେ ମସଲା ଲୁଣ ସେଥିରେ ଲୁଣ ବି ପଡିଥିବ ଆଉ ଟିକେ ଟିକେ ଖାଇବ ଲୁଣ ଆଉ ଟିକେ ଆଡ କରିକି ପକେଇ ପାରିବ ଗୋଳେଇକି ତାକୁ ରଖିପାରିବ ଆଉ ଯୋଉଟା ଖରାରେ ଯୋଉ ଆମ୍ବସରା ଟା କରା ହୁଏ ସେଇଟା କେମିତି ହୁଏ ମୁଁ ଏଇଟା ଜାଣିନି କଲି ଯେ ହେଲା ବାଗରେ ହେଇପାରିଲାନି ସେଟା କେମିତି ଜାଣିଛନ୍ତି ଯେ ଟିକେ ମତେ କହିବ
ହଁ ସେଇ ଖରାରେ ଯୋଉଟା କଣ କଲେ ଆମେ ସେମତି ଆମ୍ବକୁ ଆଣିବା ପୁରା ପାଚିଲା ଆମ୍ବ ଦରକାର ପୁରା ପାଚିଲା ଆମ୍ବ ଆଣିବା ତାକୁ ପରିଷ୍କାର ଭାବରେ ଧୋଇବା ଧୋଇକି ତାକୁ ସେମିତି ତାର ରସ ବାହାର କରିଦବା ବାହାର କରି ସେଥିରେ ଲୁଣ ଲଙ୍କାଗୁ ଣ୍ଡ ସେମତି ଟିକେ ଜ ମସଲା ଜିରା ଗୁଣ୍ଡ ପକେଇକି ତାପରେ ତାକୁ ଗୋଳେଇଦବା ଗୋଳେଇକି ତାକୁ ଗୋଟେ ମାନେ ଗୋଟେ ପ୍ଲେନ ପଲଥିନ ଅବା ଜରି ଯାହାବି ହଉ ଥାଳି ହଉ ଏମିତି କରି ତା ଖରାରେ ଶୁଖେଇଦବା ଆଉ ତମେ କେବେ ଆମ ଘର ଆଡେ ଆସ ମୁଁ ତମକୁ ଦେଖେଇବି ଯେ ତମେ ଭଲ ଭାବରେ ଶିଖିଦବ ଆଉ ଏବେ ତାହେଲେ ରଖୁଛି ଆଉ ପୁଣି ପଛରେ ପୁଣି କେବେ ଫୋନ କଲେ ମୁଁ କହିଦେବି ଆଉ ହଉ ରଖ